ହଁ। କଣ କହିଲେ ଆପଣ?
ସେ ବି କୁହନ୍ତୁ କଣ କରୁଛନ୍ତି?
ମୁଁ ଏଠି ଏମିତି ଖାଲି କଲେଜ୍ ରୁ ଆସିକି ଖାଇକି ପିଇକି ଶୋଇ ଇଚି ଆଉ।
ମୋତେ ତ ବହୁତ ଜୋରରେ ନିଦ ଲାଗୁଚି। ଯିବାକୁ ଇଚ୍ଛା ହଉନି, କିନ୍ତୁ ଯିବାକୁ ପଡ଼ିବ।
ହେ ସତ କହିବି ତ ମୋତେ ବି ଇଚ୍ଛା ହଉନି। ମୁଁ ଶୋଇଥିଲି ମୋ ମାମା ମାଡ୍ ମାମା ମୋତେ ଉ ଉଠେଇଦେଲେ। ଆଉ କହିଲେ ଘର ଓଳେଇବାକୁ। ତାପରେ ମୁଁ ଘର ଓଳେଇଲି। ମାନେ ମୋତେ ଇଚ୍ଛା ହଉନି ମାନେ ଯିବାକୁ କମ୍ପ୍ୟୁଟର କ୍ଲାସ୍।
ମୋତେ କିଏ ନା, କିନ୍ତୁ କାଲି ଯେହେତୁ ଯାଇ ନ ମୋତେ ଯିବାକୁ ପଡ଼ିବ। ପୁଣି ଆରେ ଶୁଣୁନାହାନ୍ତି, ମୁଁ ଯୋଉ ଆମର ଗୋଟେ ସାଙ୍ଗ ନାହାନ୍ତି କି, ଯୋଉ ଲିପି
କିଏ?
ସୂର୍ଯ୍ୟମୁଖୀ।
ଆଜ୍ଞା।
ତାଙ୍କୁ ପଚାରିଲି ସିଏ ତ ହଁ କହିଛନ୍ତି।
ଆପଣ ତାଙ୍କୁ ଆଗୁଆ କାହିଁକି ପଚାରିଦେଲେ ଆପଣ ଟିକେ ସମୟ ଦେଇଥାନ୍ତେ। ଆ ପଣ ତାପରେ ପଚାରିଥାନ୍ତେ। କାହିଁକି ନା ମୁଁ ପରୀକ୍ଷା କଥା ଘରେ କହି ନଥିଲି ନା। ତ ମୁଁ ମାନେ ଯିବା କଥା ଆ ମୁଁ ଘରେ ମୋ ଭାଇ କହିନାହାନ୍ତି କି ମତେ ପରୀକ୍ଷାକୁ ନେବେ କି ନ ନେବେ? ତ ଆପଣ ଆଗୁଆ କହିଦେଲେ।
ହଁ ସିଏ ଯଦି ଆପଣଙ୍କ ଘର ଲୋକ ତାକୁ କହୁନୁ ଏଇ ଦୋକାନ ତ କାଲି ଯିବିନି ମୁଁ ସଇଲା।
ଆପଣ ଯିବେନି?
ନା ଯଦି ତାହେଲେ ମୁଁ କାଇଁ ଯିବି ଆଉ।
ଆଉ କାଲି ଯିବେନି ଆଉ ତାପରେ ଖାଇବାକୁ?
ଏତେ ସବୁ ଜିନିଷ ଶନିବାର ଦିନ ଆଣିବ। କାଲି ଯାଇଥିଲେ କଣ ହେଇଥାନ୍ତା। କି ସିଏ ଆଗରୁ ନେଇକି ସେଇଠୀ ଖାଜୁଥାନ୍ତେ। ଆଉ ସେଇଠି ଭାବୁଛୁ କି ଘଣ୍ଟା ତୁ ତାହାଲେ ଘରକୁ ଜଲଦି ଆସିକି ପହଞ୍ଚ।
ଆପଣଙ୍କର ଘଣ୍ଟାରେ କାମ ସରିିବ ଯିବ।
ମୁଁ ତାଙ୍କୁ ଆଗରୁ ଫୋନ କରି କହିଦେଇଥିଲି କି ଆପଣ ଏହାଆ ଏହାଆ କରିଛନ୍ତି। ମୁଁ ଖାଲି ଯେମିତି ଯିବି ଭିଡିଓ କରି। ଯାଇଥିଲି। ଆପଣ ତ ଯାହାହଲେ ବି ଯଦି ଆପଣଙ୍କ ପରୀକ୍ଷା ଅଛି। ତ ଆପଣ ଅସଲି ପାଞ୍ଚ ତ ଯିବେନି? ପାଞ୍ଚଟା ପୂର୍ବରୁ ଯିବେ ତାପରେ ମୁଁ ଯଉଠୁ ଛାଡି ଦେଇେକି ଆମେ ଆସି ଯିବୁ ତାପରେ ଆପଣମାନେ ଯିବେ। ସେ ମୁଁ ଚାହୁଁଛୁକି ସେଇ ଭିତରେ କାମ ସରିଦେବୁ।
ଓହୋ ଆପଣ ସେଇ ଭିତରେ ତାହେଲେ କାମ ଟା ସାରିଦେବେ।
ନହେଲେ ଏମିତିରେ ବି ଆପଣଙ୍କୁ ଆଣିକି ଆମେ ଚାଲିକି ଗଲୁ। ତାହେଲେ ତ ଆଠଟା ହେଇଯିବ କଣ?
ହଁ ହଁ କିନ୍ତୁ ଆପଣଙ୍କର ତ ଘଣ୍ଟାରେ ସରିବନି ଆଉ ମୁଁ କଣ ଏଇଠି ଅପେକ୍ଷା କରିଥିବି।
ତେବେ ସ୍କ୍ୱାର୍ଡ କଣ ନେଇକି ଆସୁନୁ।
ମାନେ ବୁଝିପାରିଲିନି।
ଆପଣଙ୍କୁ ସେଇ ଜାଗାରେ ନେଇକି ଆଶିବ ବାବାକୁ।
ଓହୋ ଆପଣଙ୍କୁ ଛାଡିକି ସେ ମତେ ନେଇ ଯାଇକି ନେଇଆସିବେ ଛଟାରୁ ନା
ହଁ ପୂଜା ଆମର ସରିନଥିବ।
ହଁ ତାହେଲେ ସେଇଆ କରିବା ଆଉ ଭଲ ହବ।
ମତେ ଆପଣ କଣ କହୁଥିଲେ ମାନେ ପଛେଇ ଗଲା ବୋଲି। ଘରେ ଛାଡି ଦଉଚ ନା କଣ?
ହଁ ମାନେ ମୁଁ ପଚାରି ନଥିଲି ନା ମୋ ଭାଇ ଯିବେ କି ନାଇଁ। କାଲି ପରୀକ୍ଷା ଆଠୁ ମୋ ସହିତ ମୁଁ ପଚାରି ନଥିଲି।
ତାହେଲେ ଛବିଶି ତାରିଖ ଯେହେତୁ ଅଛି ଜାଣିଛନ୍ତିତି ଏପଟେ କଣ ତ ମୁଁ ଘରେ କେବଳ ଏଇ ଗୋଟେ ଜିନିଷ ହଁ କହିିକି ବାହାରିବି ଘରୁ ବାହାରି ପାରିବି ମାନେ ମୋର ନାହେଲେ ମୁଁ ଯାଇ ବି ପାରିବିନି। ଆଉ କାଲି ଶନିବାର ଶନିବାର ଯାଇପାରିବିନି କାରଣ କେବେ ଛୁଟି ନଥିବ କିନ୍ତୁ କାଲି ଦେବେ ଛୁଟି ଟା। କରଥା କାଲି କହିପାଇିବିନି।
ଆଜ୍ଞା ଆଜ୍ଞା ବୁଝିପାରୁଛୁ।
ହୁଁ। ହଉ କଣ କୁହନ୍ତୁ? ନିଦ ଲାଗିଲାଣିି ଏତେ ଜୋରେ ଯେ ମୁଁ ବେହୋସ ହେଇଯିବି
ମୁଁ କଥା ଶୁଣୁନାହାନ୍ତି ଯୋଉ ଆମେ କ ବି ବିଶ୍ଵବିଦ୍ୟାଳୟରେ କଥା ହଉଚ କାର୍ଯ୍ୟ ପାଇଁ ସେଇଟା ହଉନାହିଁ କାହିଁକି ନା ଗାଡି ମଟର ବହୁତ ଶୁଭୁଛି।
ତମକୁ ଗୋଟେ କଥା
ଆଜ୍ଞା। ମୁଁ ମୋର ଗୋଟେ ମିତ୍ରଙ୍କ ସହିତ କଥା ହେଇଥିଲି ସେଇଟା କଟି ଯାଇଛି ମତ ମତେ ଲାଗୁଛି ଆମର ବି କଟି ଯିବ ଯୋଉଟା ଆମେ ବିଶ୍ବିଦ୍ୟାଳୟରୁ ଫେରିଲ ବେ ଳେ କଥା ହଉ
ନାଇଁ ଆମେ ଯେତେବେଳେ କଥା ହଉଛୁ ସେତେବେଳେ ତ ଆମେ କୁ ଆମ କଥା ଛଡ଼ା ବାହାର କଥା ଶୁଭୁ ନାହିଁ। ମୁଁ ଯଦକି ନୋଟିସ କଲି କାରଣ ଆଜି ଆସିଲା ବେଳେ ଯାଉ ଆମେ କଥା ହେଥିଲେ। ସେଇଟା ମାନେ କିଛି ବି ମୁଁ ଦେଖିଲି ତୋ ଆବଜ୍ ଛଡା ଆଉ କିଛି ସୁବୁହିଁନଥିଲା।
ନାଇଁ ମ ଗାଡି ମଟର ତ ସବୁ ଥିଲା ନା।
ମତେ ତ ଶୁଭୂ ନଥିଲା।
ସେଇଟା ମତେ ଲାଗୁଛି କାହିଁକି ନା ସେଇଟା ହିଁ ଗୋଟେ କାରଣ ହେଇପାରିବ କାହିଁକି ନା କଥା ତ ମୁଁ ଭଲରେ ଭ ଭାବରେ ହେଇଥିଲି ଆମେ ତ କିଛି ଅମ୍ କଥା ଅ ଥା ହେଇ ନାହୁ ବି ସେଏ ଆଜି ଯୋଉ କଥା ହେଇଥିଲି ମୁଁ ବସିକି ସେଇଠି କଥା ହେଇନଥିଲି ଦହିବାର ଖାଇଲା ବେଳେ
ସେଇଟା ଏଟା କଟି ଯାଇଛି?
କଟି ଯାଇଛି ଆଉ କାରଣରେ ଲେଖା ହେଇଥିଲା କି ସ୍ପଷ୍ଟ ଶୁଭୁ ନାହିଁ।
ମତେ ଲାଗୁଛି ତାର ଯିଏ ଆମଠୁ ସାଙ୍ଗ ଯିଏ ସେ ବହୁତ୍ ଧୀରେ କୁହନ୍ତି। ତେଣୁ ମୁଁ ବି ରିଯେ ମୁଁ ଦେଖି ମୁଁ କାରଣ ମୋର ବି ଦେଖି ଯଦି ମୋର ବି ସେତି ଯଦି ତ ଜାଣିଯିବା ସେୟା ହଉଛି ଆଉ ତାମାନେ କାଲିଠୁ ସେ ଜିନିଷ କରିବା ନାହିଁ କାଲି ତ ଛୁଟି ପରଦିନ ଠୁ କରିବା ନାଁହି ସେ ଜିନିଷ ଆଉ।
ଆଜ୍ଞା ସେୟା ହିଁ କରିବାକୁ ହବ।
ହୁଁ। ଆଉ କଣ ଖାଇଲେ?
ଆଉ କଣ ଖାଇବି କିଛି ଖାଇନି ମୁଁ ଏଇନା। ହଁ ବସିଛି ଆଉ ଖାଇନି ଆଉ।
ଓ ହୋ।
ହଁ। କଣ କରିବି ଜାଣି ପାରୁନାହିଁ ମତେ ଏନା ଯିବାକୁ ଜମା ବି ଇଛା ହେଉନାହିଁ।
ହ ମତେ ବି ଇଛା ହଉନାହି ଖାଲି ଯିବାକୁ ବାଧ୍ୟ। କଲିଟିକେ ଆଜିଟିକେ ପରିଶ୍ରମ କରିକି ଯାଇଛି।
ଡେଲି ଡେଲି ନାଇଁ ଶୁଣୁନା ଶୁଣୁନାହାନ୍ତି ସବୁଦିନ ବାହାରକୁ ଯାଇକି ମୁଁ ଥକି ଯାଉଛି ଆଜି ବାହାରକୁ ଯିବା ପୁଣି କାଲି ପୁଣି ବାହାରକୁ ଯିବା ପୁଣି ଉଁ ସେତେବେଳେ ଥକି ଯିବି ମୁଁ।
ଆଉ ତାପରେ ଯିବା ନାହିଁ ତାପରେ ଆଉ ଥରେ ହବ।
ପରୀକ୍ଷା ପାଇଁ ମୁଁ କାଲି ମାନେ ଟିକେ ପ୍ରସ୍ତୁତ ହୋଇଥାନ୍ତି ଦିନ ବେଳେ ଆଉ। ଆଉ ମୁଁ କା
ତାହଲେ ତୁ ଯିବାର ନା‌ହିଁ ଦିନରେ କୁଆଡେ।
ଯିବାର ନାହିଁ କିନ୍ତୁ ଆମର ଯୋଉ ମିତ୍ର ଆସ ଆସୁଛନ୍ତି ଦୂରରୁ ସେ ମି ମାତ୍ର ଏବେ ମାତ୍ର ଦୁଇ ତିନି ଦିନ ପାଇଁ ହିଁ ଆସୁଚନ୍ତି।
କୋଉ ମିତ୍ର।
ମିତ୍ର ଯୋଉ ଆସୁଛନ୍ତି ଆମର ଦୂରରୁ।
ଦୁଇ ତିନ ଦିନ ପାଇଁ।
ହଁ କାହିଁକିନା କାଲି ତାଙ୍କ ପିତା ରାଗିଗଲେ ସେଏ ଯୋଉ କଲରେ କଥା ହଉଥିଲେ। ଗୋଟେ ହଁ। ଆଜ୍ଞା ତ ସେଇଥିପାଇଁ ସେ ମନା କରୁଥିଲେ କି ଯିବାନି କିନ୍ତୁ ଯେହେତୁ ତାଙ୍କର ମାନେ। ଡାକ୍ତରଖାନା ଯାଇକି ମାନେ ଦେ ଖେଇବାର ଅଛି ସେଥିପାଇଁ ସେ ଆସିବେ ଆଉ ଦି ତିନି ଦିନ ପରେ ପଳେଇବେ।
ଆଉ ତାକୁ ତାଲି କଣ କେବେ ଆସିବନିନା କଣ?
ତାଙ୍କୁ ତ ଘରେ ଏବେ ରାଗି ଯାଇଚନ୍ତି। ମୁଁ ଆଉ କଣ ହିଁ କରିପାରିବି ମାନେ ମୁଁ କହୁଛି ଆପଣ ଏତିକି ମତେ ପଠେଇଥିଲେ କି ପ୍ୟାକିଂ କରୁଚନ୍ତି। ମୁଁ କହିଲି ଆପଣ ଏତିକି କଣ ରଖୁଛନ୍ତି ଆଉ ସବୁ ନେଇକି ପଳେଇ ଆସନ୍ତୁ ସବୁ ଏକା ସାଙ୍ଗରେ ସେ କହିଲେ ସବୁ କଣ ଏକା ସାଙ୍ଗ ନେଇଆସିବି ଘରେ କହୁଚନ୍ତି ଦି ତିନି ଦିନ ରହିକି ଆସିବା ଆଉ ସବୁ କ ନେଇକି।
ନାଇଁ ମ ସେମିତି ତାକୁ କହିଦେଅ ହଁ ସେମିତି କହିଦବ କିନ୍ତୁ ଏଇଠୁ ଆଉ ଯିବନି। କହନୁ ତତେ ମୁଁ କହୁନୁ ପରୀକ୍ଷା ଅଛି କି କିଛି ଦିନ ମୁଁ ପଳେଇବି କେମିତି ପାଠ କିଛି ପଢିନି ଏତେ ଦିନି ହେଲା। ସେଇଠି ବସି ବସି କଣ କରିବି ଆଉ ଏଇଠି ତୁ କହିବୁ କି ଏଇଠି ଶୋଇ ପଡିବୁ ମୁଁ ଜଲଦି ମେ ଫୋନ୍ ସୁଇଚ୍ ଅଫ୍ ଜବ କରିଦେବି ତମେ ମତେ ଫୋନ କରିବ ଦେଖିବ ତ ସେୟା ହିଁ କରିବାକୁ ପଡିବ ଆଉ କଣ କରିହବ ଫୋନ୍ ଟାକୁ ସୁଇଚ୍ ଅଫ୍ କରିବାକୁ ପଡିବ ତାକୁ ରାତିରେ।
ଆଜ୍ଞା ମୁଁ ତାଙ୍କୁ ସେଇଆ ବୁଝେଇବି ଆଉ।
ହୁଁ।
ସୁ ସୁଇଚ୍ ଅଫ୍ କାଁଇ କରିବ ହ ହଠାତ୍ କିନା କଣ ଦରକାର ହବ ନେଟ୍ ବନ୍ଦ କରିଦେବେ ସେଇଆ କହିବେ ଘରେ।
ସେଇଆ ବି ଜଷ୍ଟ ଭାବୁଥିଲି ନହେଲେ ସାଇଡ୍ ସାଙ୍ଗମାନ ତମ ନମ୍ବର ତ ରଖିଲି ଦିଟା ବେଲେ। ମାନେ ରୁମମେଣ୍ଟଙ୍କର ନମ୍ବର। ଆଣ୍ ଏରୋ ଏରୋପ୍ଲେନ ମୋଡ୍ କରିକି ଶୋଇପଡିବ ନେଟ୍ ବନ୍ଦ କରିକି ଶୋଇପଡିବ।
ଆଜ୍ଞା ନେଟ୍ ବନ୍ଦ କରିକି ଶୋଇପଡିଲେ।
ଯଦି ସିଏ ତାଙ୍କର କିଛି ଚିତ୍ର ମାନେ ଚିତ୍ରକାର। ଯଦି ଡାଉନଲୋଡ କରିକି ଦେଖୁଥିବେ ନେଟ୍ ବନ୍ଦ କରକି।
ନାଇଁ ନାଇଁ ତାଙ୍କୁ ଆମେ ବି କହିଦେବା ଶୋଇ ପଡିବେ ସେ କିନ୍ତୁ ମେ ମାନେ ଏଇନା। ମୂ ମୂଳ କଥା ହଉଚିକି ତାଙ୍କ ଘରେ ରାଜି ହଉନାହାନ୍ତି ସେଇଟା ମୁଁ ଆ ତାଙ୍କ ସ କଥା ହେବି ବୋଲି ଆଉ କଥା ହେଇପାରନି ଆପଣଙ୍କ ସହିତ କଥା ହେଲା ପରେ ତାଙ୍କୁ ଟିକେ ଗୋଟେ କଲ ଟେ କରିବି।
ଆଜ୍ଞା। ତ ଆପଣ କ କହୁଛନ୍ତି ଯେଉ ଦିଇ ତିନି ଦିନ ପାଇଁ ଆସିବ ତାଙ୍କ ଭିତରେ ତୁ ବୁଲି ବୁଲିବାକୁ ପଡିବ ନା କଣ?
ହଁ ତାଙ୍କ ସହିତ ତ ଗୋଟେ ଦିନ ଦେଖା ହେବାକୁ ପଡିବ ହିଁ ଯଦି ଦି ତିନି ଦିନ ଆସିବେ ସେ। ଆଉ ସୋମବାର ଦିନ ତବେ ହଁ ମୁଁ ବି ସେଇୟା ହିଁ ଭାବୁ ସେଠିକି ରବିବାର ଡାକିଦବା।
ହଁ ଆଉ ଆମେ ବାହାରକୁ କାଇଁ ଯିବା ଘର ପାଖକୁ ଡାକିଦେଲେ କିଛି ଚିନ୍ତା ବି ନାହିଁ ସିଏ ବି ଆସି ଯିବେ ବେ ଆରାମରେ।
ଙ୍କର ହିଁ ସୁବିଧା କରିବାକୁ ପଡିବ କାହିଁକି ନା ସିଏ ରହିବେ ନଖରାରେ କଲେଜ ପାଖରେ ନୁହଁନ୍ତି।
ଉଁ।
ଆଜ୍ଞା ନଖରାରେ ତାଙ୍କ ଭାଇଙ୍କ ଘର ତ ସେଠି ରହିବେ। ତାଙ୍କ ମୁମ୍ବାଇ ହଉ ମାନେ। ତାଙ୍କର ବହୁତ ନଖରା ଅଛି ସେଇଆ କହୁଚି ମୁଁ ଆପଣ କଣ ଭାବୁଛନ୍ତି?
ସେଇଆ କି ଆପଣ ମୋ ମିତ୍ର କୁ ଏମିତି କଣ କହୁଚନ୍ତି।
ହଉ କିନ୍ତୁ ସିଏ ଏତେ ଦୂରରୁ ଆସିପାରିବେନି ନା ତ ସେଇଟା ହେଲା କଥା କି ତାଙ୍କୁ ଏଠି ତାଙ୍କ ଉଁ ପିତାଶ୍ରୀ ବି ଥିବେ ତ ତାଙ୍କୁ ଗାଡି ବି ନ ଦେଇ ପାରନ୍ତି ତାଙ୍କ ଭାଇଙ୍କ ଙ୍କର ସେଟି ବହୁତ ଅସୁବିଧା ତାଙ୍କ ସହିତ ହଉଚି ଘଟଣା ସେଥିପାଇଁ ମାନେ ସେ ସେ ବହୁତ ଚିନ୍ତିତ ଅଛନ୍ତି।
କଲେଜ ଆସି ଯାଆନ୍ତୁ ବିଶ୍ବିଦ୍ୟାଳୟ ସେଇଠି ଦେଖା ହେଇଯିବା।
ବିଶ୍ବିଦ୍ୟାଳୟ କେମିତି ହିଁ ଆସିବେ ସେ ସିଏ ତ ଆସୁଚନ୍ତି କାଲି କାଲି ଆସିବ ଛୁଟି। ତ ସ ପହର ଦିନ ଯାଇକି ଯଦି ଆସିପାରିବେ ବିଶ୍ବିଦ୍ୟାଳୟ ଯଦି ସେ ଅ ଡାକ୍ତରଖାନା ପଳେଇବେ ତ ବିଶ୍ୱବିଦ୍ୟାଳୟ ଆସି ପାରିବେନି ତ ସେଇଟା ତାଙ୍କ ଉପରେ ନିର୍ଭର କରେ ମୁଁ ତାଙ୍କ ସହିତ କଥା ହୁଏ ସେଇଟା ବି ଡାକ୍ତରଙ୍କୁ ଉପରେ ନିର୍ଭର କାରେ ଡା ହଁ ମୁଁ ମୋର କ ପଟରେ ଆସିଲାଣି ଯିବି ତ ମୁଁ ରଖିଦଉଚି। ଆପଣ ଶୋଇପଡନ୍ତୁ ଆଜ୍ଞା।